ହାଲୋ ହଁ ମତେ ଶୁୁଭୁଚି ଶୁଭୁଚି?
ହଁ ଶୁଭୁଚି-ଶୁଭୁଚି, କୋଉଟି ଏଇନା?
ଏବେ ଘରେ ଅଛି। ଘରେ-ଘରେ ହଁ ଖିଆ ପିଆ ସରିଲାଣି, ତୁ-ତୁ ଏଇନା କୋଉଟି ଅଛୁ?
ହଁ ମୁଁ ବା ଘରେ ଅଛି, ଯାଇଥିଲି କଲେଜ୍।
ଆଚ୍ଛା-ଆଚ୍ଛା କଲେଜ୍ ଯାଇଥିଲୁ ନା, ଆଜି-ଆଜି କଲେଜ୍ ରେ କଣ ପଢା ହେଲା? ହଁ ମୁଁ ଆଜି କଲେଜ୍ ଯାଇଥିଲି।
ହଁ ପଢା ହେଲା ସେଇତ ଆଉ କଣ ଅ ଆଜି କଣ? ଥିଲା ନୂଆ ପାଠ ଗୋଟେ ପଢା ହେଲା ଇସି ଗୋଟେ କଣଟା ଗୋଟେ ସେଟା।
ଆଛା ଆଛା ଆଜି ଗୁ - -
କଣ ଗୋଟେ ସେଇଟା? ନୂଆ ପାଠ ଗୋଟେ ପଢା ହେଲା ହଁ ହଁ।
କଂ ଖାଇଲୁ? ହଁ ମୁଁ ଖାଇ ସାରିଲିଣି ଆମ ଘରେ ଭାତ, ଡାଲି, ଭଜା। ତରକାରୀ ହେଇଥିଲା।
ହୁଁ ହୁଁ
ଆଛା ଆଛା।
ମୁଁ କଣ ଭାତ, ହୁଁ ଭାତ, ଡାଲି, ପୋଟଳ ଗୁର୍ମା।
ଆଚ୍ଛା ପୋଟଳ ଗୁର୍ମା ନା ଆଛା ବଢିଆ ଆଉ। ରେଡି ରେଡି ଆଉ ତମ ଘର ପାଖରେ ଏବେ କଂ? ଆଜି ବ ତମର ସେପଟେ ବର୍ଷା ହେଲାଣି?
ହଁ ଆଜି ବର୍ଷା ହେଇଯିବା କାଲି ରାତିରେ ପ୍ରବଳ ହେଇଚି। ସକାଳେ ହେଇଥିଲା ଦନା କଣ? ନା ସେଠି ଓଦା ଚାରିଆଡେ ବା ପାଣି ଅଛି ତମର ସଇଡ ବୋଧେ ବର୍ଷା ହଉନି?
ହଁ ଆମର ଏପଟେ ବର୍ଷା ହେଇକି ନଈ ବଢିଗଲାଣି ବା।
ଓହୋ ତାମର ସେଠି ପୋଖରୀ ଗଟା ତ ଅଛି ଅଝେ। ହଁ ନଈ ପାଣି ପୁରା ପୁଲ ହେଇଗଲାଣି।
ଆଛା, ନାଇଁ ପାଇଁ ଫୁଲ ହେଲା ତମର ଆଉ ସେପଡ ଅ ଆଚ୍ଛା ଆଛା ତମର ନଈଁ ଅଛି ଓହୋ ନାଇଁ ଆମର ପୋ ଖରି ଅଛି ଆମର ପୋଖରୀ ପାଣି ବଡିିଯାଇଛି ଆମର ସେ ଖରା ଦିନ ବା ମାନେ ସିଏ ଯେତ ଖରାଦିନେ ପାଣି ଶୁଖିଗଲା ବେଳକୁ ଆମ କୂଅରୁ ପାଣି ଭିଡ଼ି ନିଏ ସେ ଯେଉଁ ଆମ ଘର ପାଖ ମନ୍ଦିରର।
ହଁ ହଁ ହଁ ହଁ ହଁ ସେଇ ସେଇ ସେଇ ମନ୍ଦିର ପୋଖରୀ ତ ଆଉ କଁ। ଏତ ଫୁଲ ହେଇଯିବଣି ପାଣି ତ ବର୍ଷା ଯୋଗୁ।
ହଁ ସେ ବର୍ଷା ଯିବ ପୁ ଆଉ ନାହିଁ ସିଢି ଗୋଟେ ଦିଟା ଖଣ୍ଡେ ସିଢି ଏମ ଦେଖାଯାଉଚି। ଆଉ ନାହିଁ ଟୋଟାଲି ଶିଡି। ଆଜି ଫଭାର ଖଲୁ।
ନା ନା।
ଆଚ୍ଛା ଆଚ୍ଛା।
ହ ପଢା ଟିକ ରହିଯାଇଥିଲା ତ କଲେଜ ରେ ବେଶୀ।
ଆଚ୍ଛା ଆଚ୍ଛା କଂ ପଢା ହଉଥିଲା? କଂ ପଢାାଉଥିଲା ଆମର ତ ଆଜି କଣ ସେ ରିଜନିଂ ପଢାାଉଉଥିଲା ରିଜନିଂ- -
ହଁ ସେ ରିଜନିଂ ଲଜିକ ଏଗୁଟା ସବୁ ପୁଡା ହଉଥିଲା।
ହଁ ଲଜିିକ ବାୟୋଲୋଜି ସାଇକୋଲୋଜି ଫିଜିଓଲୋଜି ମ ଆଷ୍ଟ୍ରୋଲୋଜି।
ହଁ ହଁ ସେ ସବୁ ପଢ଼ା ହଉଥିଲା ନ୍ୟୁରୋଲୋଜି।
ହଁ ହ ନେଇରଲେ ହଁ ସେଇ
କ ଫାଷ୍ଟ ଆଜି ତ ଷ୍ଟାର୍ଟ ଆଜି ତ ଆରମ୍ଭ ହେଲା ଆଉ।
ହୁଁ ଆଜି ଆରମ୍ଭ ହେଇଗଲା ଆମର ଶେଷ ବି ହେଇଗଲା ଆଜି ଆରମ୍ଭ ହେଇକି ବୁଝ ହଁ।
ମର ବି।
ହଁ ଆମର ସାଥ ଦେଲେ ସେ ଆଉ ଟିକେ ହଁ ସେ କ ଆଉ ଟିକେ ଟାଇମ ମିଳି ପୁରା ଟୋଟାଲ ଶେଷ କରିଦେଇଥାନ୍ତୁ ବହି ପୁରା।
ହଁ ଆଉ ଆର ସୋମବାର କହିଦେଇ ଚନ୍ତି ପରେ ଦେଇଦେବେ ଲେଖିବା ଗୋଟେ କଣ ତାପରେ ସରିଲା ଆମର।
ହଁ ଆମର ତ ଆମର ତ ପ୍ରତି ସୋମବାରକୁ ମଙ୍ଗଳବାର ଏମିତି ରହୁଛି ଆଷ୍ଟମ ର ର ପ୍ରତି ସୋବାର ମଙ୍ଗଳବ ରହୁ ଆଚ୍ଛା ଆଚ୍ଛା। ଓହୋ ନାଇଁ ଆଜି କୋର କ୍ଲାସ ହେଲା ତମର କୋର କ୍ଲାସ ଯଉ କେମଷ୍ଟି। ଆଛା ଓହୋ। କୋଉ ହଁ ଆମର କୋ କ୍ଲାସ ହେଲା ତମ କଣ କୋ ଥ୍ରୀ ନା କୋ ଫୋର ଟା ପଢ଼ା ହେଲା? ହିଲ ଆଚଛା ଆମର କରଥିଲି ପଢା ହେଲା ଯୋଉ ଗାସି। ହଁ ହେଲା ହଁ ସେ ଗାଛ ସେ ଯୋଉ ତାଙ୍କ ଭିତରେ ସେଇ। ଭେ ଲୁ ହଁ ଆ। ଓହୋ ତମଥର୍ମାଡାଇାମି ପଢେଇ ଦିଅ ନା।
ହୁଁ।
ଓହୋ ଆଉ ସେ ଯୋଉ ଇ ସେ ଯୋଉ ଇଲେକ୍ଟ୍ରିକ ଇଲେକ୍ଟ୍ରିକ ଚାପଟରବଷ୍ଟ୍ ହେଲାଣିନା?
ନା ନା ଷ୍ଟାର୍ଟ ହେଇନିପା ଏର୍ଯ୍ୟନ୍ତ ସେତ ସମୀଖ୍ୟର କରିବ କରିବ ବୋଲି କରିପାରୁନାହାନ୍ତି। ହଉନି ତ ଆଉ ଆଉ ଖେଳି ବାକୁ ଯିବ ଚଟାବେଳେ?
ହଁ ହଁ ଖେଳିବାକୁ ଯିବି ଭାବୁଛି ହଁ ସେ ଇଏ ସେ ଗ୍ୟାସ ଫିଳିବାବାକୁ ଯାଉଛି। ହଉ ଯିବି ସେ ଆସୁଷନୀ ହଁ ଆସୁ ଆସରେ ମୋର ଯିବୁ ଭାବୁଚୂ ଗ୍ୟାସ୍ ଫଟି ସେଠି ଖେଳିବାକୁ ଯାଇକି ସେଠି ଯାଇକି ଲୁଡୁ ଖେଳିବୁ।
ହୁଁ ହୁଁ ହୁଁ ଏ ଭଲ ସେଠି ଖେଳ ହଉଚି ପା। ଆଜି ଚାଲିଥିଲା କ୍ରିକେଟ୍ ମ୍ୟାଚ ସକାଳେ ଚାରିଟା ବେଳେ ହବ ଆଜି କ୍ରିକେଟ୍ ସେଇଠି।
ଆଚ୍ଛା ଆଚ୍ଛା କ୍ରିକେଟ ମ୍ୟଚ ଚାଲି ପଢ ହଁ। ଓହୋ ଆଉ ଆରେ ତୁମ ମାନେ ଇଏ ଏ ମାନେ ତମକୁ
ହ
ତାର ତାଙ୍କ ଘରେ କଣ ଯଜ୍ଞ ଚାଲିଚି ତ ସେଇ ଜି ଷ କଲେ ଗଲାଣି।
ଓ ତା କମ୍ ସୁବେ ମୋ ଷୋଳ ପୂଜା କଣ ଚାଲୁଥିଲା ନା ମନତାଗର।
କେ ଜାଣ ମୁ ଜାଣିନି ଷୋଳ ପୂଜା ନୁହଁ ମାନେ କଣଟେ କେଜଣେ ମୁଁ ପଚାରିନି ପଚାରିଲେ ହବ। ମୁଁ ଆସି ପଚାରେ ଓହୋ ହଁ ସିଏ ନିଜେ ହିଁ ଗୋଟେ ଗହଟା ଛଟା। ବସନ୍ତ ଗ ହଁଲ।
ମୁଁ ଆପଣଙ୍କ ଘରେ ତିଆରି କରିଦେଲି ନା କଣ?
ହଅଁ କାହାର?
ତାଙ୍କର।
ହଁ ତାଙ୍କର କଣ ଚାଲିଚି? ହଁ ସେମିତି ନୂଆ ଘର ବନା ହଉଚି କଣ ଅଛି ସେଥିରେ ତାଙ୍କର। ତାପରେ ପ୍ରବଳ ପଇସା ତାପରେ କି ପଇସା ଅଭାବ ନାହିଁ ସେ ଘର ଫର ତାଙ୍କ
ପୁରୀ
ହଁ ଆମ ଘର ବିକ୍ରି ହେଇସାରିଲାଣି।
ହୁଁ ଭଡା ଫଡାତ ଲଗେଇ ସାରିବଣି?
ହୁ ଭଡା ଲଗେଇ ସାରିଲୁଣୁ ପାଇପ୍ କନେକ୍ସନ ଆଜି ଥିଲା ପାଇପ୍ କନେକ୍ସନ ସରିଲା ଆଜିଇ ବର୍ଷା ଟିକେ ହେଇଗଲା ତ ସିମେଣ୍ଟ ପକେଇ ଆ ଇଏ ହୁଁ ହୁଁ ତ ସିଏ ଯିବ ହୁଁ ଆଉ। ହ ଆଉ କା କାମ ଚାଲିଛି ସିଏ ଆଉ ଜଷ୍ଟ ଅଳ୍ପ ଅଳ୍ପ କି ଅଛି। ସିଏ ଏଇ ଏଇ ନ ଗଣେଶ ପୂଜା ବେଳକୁ ସରିଯାଇଥିବ। ଏ ବର୍ଷ ଗଣେଶ ପୂଜା ବେଳୁକୁ।
ଆଉ କଲେଜ ଆଜି କେମିତି ଯାଇଥିଲୁ ବସରେ ନା ବାଡିରେ।
ହଁ ଆମେ ଯୋଉ ଇଏ ଦୁଇ ଚକା ଯାନ ଦୁଇ ଚକା ଦୁଇ ଚକିଆ ଜାନ ସ ସାଗର ସହ ଯାଇଥିଲୁ। ଦୁଇ ଚକିଆ ଜାନ ଜାଣୁ ହଁ ଦୁଇ ଚକିଆ ଜାନ ସାର ଦେଖିଲୁ। ଯେ ସାଗର ମୋର ଯାଇଥିଲୁ ସାଗର ମୋର ହୁଁ। ସାଗର ର ମୋର। ଆଚ୍ଛା ଆଚ୍ଛା ହୁଁ। ହଁ ସେ ଯୋଉ ନହେଲେ ତ ସାଗର ତମ ସହିତ ଯାଇଥାତେ ହାରି ସେଥି। ଆରେ ଆମେ ପୂର୍ବ ଥର ଯୋଉ ଯାଇଥିଲୁୁ ତୁ ତୁ ତୁ ମୋ ଆମ ସହ ଯାଇଥିଲୁ ପୂର୍ବଥର ସେ ଯୋଉ ଗଣେଶ ପୂଜାରେ ଯୋଉଁ କୋଡିଏରେ ଯାଇଥିଲୁ ଆମେ ଯାଇଥିଲୁ ସେ ଯୋଉଁ ଧଉଳିଆଡେ ସେତେବେଳେ ଅମିତି ମୁଁ